ହ୍ୟାଲୋ।
ହାଲୋ।
କଣ କରୁଚନ୍ତି?
ଏଇନା କଲେଜ୍ ଯାଇଥିଲି ଜଷ୍ଟ ଏଇନା ଆସିୁଚି କଲେଜ ରୁ ଆଉ ଆପଣ କଣ କହୁଚନ୍ତି?
ହଁ ଏବେ ବସିଚୁ ଖିଆପିଆ ସରିଲାଣି?
ହଁ ଖିଆ ପିଆ ସରିଲାଣି ଖା ମୁଁ ଏଇନା କଲେଜରୁ ଆ ସେଠି ବ୍ୟସ୍ତ ଖାଇନୁ ଖାଇବୁ ଆଉ ସେଠୁ ଖାଇକି ଆସି ତ ସେଥିପାଇଁ ଖାଇନୁ ଆଉ।
ହଁ ହଁ ଖାଇସାରିଲୁଣି।
ଆପଣଙ୍କର ରୋଷେଇ ସରିଲାଣି?
ହଁ ରୋଷେଇ ସରି ସାରିଲାଣି ବୋହୁତ୍ ବେଳୁ ସରି ସାରିଲାଣି।
ହଁ ହଁ ଆପଣ ଏବେ କଣ କରୁଥିଲେ?
ଏବେ ଫୋନ୍ ଦେଖୁଥିଲି।
ହୁଁ ହୁଁ ଆଉ ଏ ଏବେ ଯୋଉ ଏବେତ ସ୍ନାନ ପୂର୍ଣିମା ଯାଇଚନ୍ତି ସ୍ନାନ ପୂର୍ଣ୍ଣିମାରେ ଆପଣଙ୍କ ଗାଁ ରେ କେମିତି କଣ ହେଇଚି ତା ବିଷୟରେ ଟିକେ କୁହନ୍ତୁ?
ସ୍ନାନ ପୂର୍ଣ୍ଣିମାରେ ଇଏତ ଠାକୁରଙ୍କର ପ ମାନେ ଦିନ ସେଦିନ ଠା କୁର ଯୋଉ କୁହନ୍ତିନି ଶହେ ଆଠ ପାଣିରେ ଗାଧେଇବା ପାଇଁ ସେ ସ୍ନାନ ପୂର୍ଣ୍ଣିମା ଦିନ ଠାକୁର ଶହେ ଆଠ ଗରାରେ ପାଣିରେ ଗାଧେଇଥାନ୍ତି। ଠାକୁର ଗାଧେଇଲା ପରେ ଠାକୁରଙ୍କୁ ଏବେ ଜର ହେଇଚି ଠାକୁ ମାନେ ଯୋଉ ବଡ ଠାକୁର। ହଁ ଯୋଉ ଠାକୁର ଗାଧେଇ ସାରିଲା ପରେ ତାଙ୍କୁ ଜର ହେବା ପରେ ସିଏ ଏବେ ଅଣସଣ ଘରେ ଅଛନ୍ତି। ଏ ଜର ଛାଡିଲା ପରେ ତାଙ୍କର ଯୋଉ ରଥଯାତ୍ରା ହୁଏନି କି? ଆମର ଯୋଉ ରଥଯାତ୍ରା ଫେମସ୍ ରହିଚି ଇଏ ସେଦିନ ଠାକୁର ଆସନ୍ତି ରଥକୁ ଆମର ଏମିତି ସବୁ ହେଇଚି ଆଉ।
ହୁଁ।
ହଁ।
ଆଉ ଆପଣଙ୍କର ରଥଯାତ୍ରା କଣ ସେମିତି ଧୁମଧାମରେ ହୁଏ ନା ନା ସେନ୍ତି ମାନେ ପୁରୀ
ମାନେ ପୁରୀରୁୁ ଟିକେ କମ୍ ରେ ହୁଏ, ଆ ଗୋଟେ ଆମ ଗାଁରେ ସମସ୍ତେ ଏଖା ପି ହେଇକି ଗୋଟେ ମମ ଯୋଉ ଜଗନ୍ନାଥ ମନ୍ଦିର ଅଛନ୍ତି, ସେଇଠି ସମସ୍ତେ ଏକାଠି ହେଇକି ଏଇ ଠାକୁରଙ୍କୁ ଗୋଟେ ରଥ ଆମର ତିଆରି ହେଇଚି ହେଇସାରିଲାଣି ଯେହେତୁ ରଥଯାତ୍ରା ପାଖେଇ ଆସିଲାଣି, ରଥ ତିଆରି ହେଇ ସାରିଲାଣି। ଏଇ ରଥଯାତ୍ରା ଦିନ ଆମର ସମସ୍ତ ଗାଁ ର ଲୋକମାନେ ସମସ୍ତେ ସେ ମନ୍ଦିର ରଥ ପାଖରେ ଏକାଠି ହେଇ ଏ ତିନି ଠାକୁରଙ୍କୁ ଆଣି ରଥରେ ବସାଇ କୀର୍ତ୍ତନ ବାଜା ହଁ ଶଙ୍ଖ ଧ୍ୱନିରେ ଏମିତି ରଥ ଟଣା ହୁଏ, ସେଦିନ ପୁଣି ବହୁତୁ ଆଉ ବହୁତୁ ଖୁସିର ଦିନ ସେଦିନ ନୂଆ ବସ୍ତ୍ର ସମସ୍ତେ ଆମର ପିନ୍ଧନ୍ତି ଏପଟେ, ଆଉ ସେଦିନ ରହିଛି ଗୋଟେ ଇଏ ମାନେ ଭୋଗ ଲାଗିବ ଠାକୁରଙ୍କ ପାଖେରେ ଯୋଉ ଭୋଗ ଲାଗିଥାଏ ସେ ଭୋଗ ବଣ୍ଟା ହୁଏ ସମସ୍ତଙ୍କୁ ଆଉ ଯୋଉ ମିଠା ବିଡ଼ା ହୁଏ। ତାରେ ଯୋଉ ପୂଜା ସରିଲା ପରେ ସମସ୍ତେ ଛୋଟଠୁ ବଡ ପର୍ଯ୍ୟନ୍ତ ରଥ ଯାତ ରଥ ଦୌଡି ଧରିକି ଟାଣିଥାନ୍ତି ବହୁତୁ ବଡ ଗୋଟେ ଆନନ୍ଦର ଦିନ। ଆଉ ରଥଯାତ୍ରା ଠାକୁରଙ୍କର ବହୁତୁ ବଡ ବଡ଼ ଦିନ।
ଆପଣ ଟିକେ ନେଟୱାର୍କ ଏରିଆକୁ ଆସନ୍ତୁ କାହିଁକିନା ଆପଣଙ୍କ ଭଏସ୍ କ୍ଲୋଲି ଶୁଭାଯାଉନି।
ହଉ ଠିକି ଅଛି।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ଏବେ ସୁୁଭିଲା କି? ନେଟୱାର୍କଟୋର ପ୍ରୋବ୍ଲେମ୍ ରହୁଚି ଆଜ୍ଞା।
ଟେ ରହୁଚି ଆପଣଙ୍କ ଆଡେ ପାଣିପାଗ ମାନେ କେମିତି? ପାଗ
ପାଗ ବହୁତୁ ଦି ଚାରି ଦିନ ହେଲା ବହୁତୁ ଖରାପ। ଥିଲା ବର୍ଷା ହେଉଥିଲା ବର୍ଷା ସହିତ ଘଡ଼ଘଡ଼ି ପବନ ବି ଲାଗି ରହିଥିଲା ବହୁ ଦିନ କିଛି ଘଣ୍ଟା ଧରି। ତାପରେ ପବନରେ ବହୁତୁ ଗଛ ବୁଛ ଭାଙ୍ଗି ଯାଇଚି ଘର ବି ଭାଙ୍ଗିବାନେ କ୍ଷେତଗ୍ରସ୍ତ ହେଇ ଚି। ଆଉ ଘଡଘଡି ମାରିକି ଯୋଉ ଲାଇନି କରେଣ୍ଟ ସବୁ ପୋଡି ପୋଡା ଯାଇଚି। ଏମିତି ସବୁ ବହୁତୁ କ୍ଷତି ହେଇଚି। ଆଉ ବର୍ଷା କାଲି ରାତିରୁ ଲାଗି ରହିଥିଲା ଆଜି ସକାଳ ପର୍ଯ୍ୟନ୍ତ ତାପରେ ଆଜି ସ ସକାଳୁ ବହୁତୁ ମାନେ ବର୍ଷା ଟାଇପି ର ପାଗ ଟା ରଖିଥିଲା ଏବେ ଏବେ ଟିକେ ଖରା ହେଇଚି ଆଉ।
ହଁ ହଁ ଆଉ ଏବେ ଏଇନା ପାଗ କେମିତି ହେଇଚି?
ବହୁତୁ ଖରା ହେଇଛି ଏବେ।
ଯାଣି ପୋଲିସି ଗାଡି।
ପତନ ହେଇଯାଉଚୁ ଯେହେତୁ ବର୍ଷା ପାଗ ରହିଛି ପାଗ ପରିବର୍ତ୍ତନ କିଛି ସମୟ ଧରି ରହୁଚି ପୁଣି ଏମିତି ବଛା ପଗ ହଉଛି ଆଉ।
ହଁ ଆମ ଆଡେ ବି ସେମିତି। ଆମ ଆଡେ ବି ସେମିତି ସେମେ ଯୋ ବସ୍ତା ପକୋଉଚି ତିନି ଚାରି ଦିନି ହେଲା ତ ବର୍ଷା ଏବେ ଏନ୍ତେ ଲାଗି ରହୁଚି ତା ସହିତ ମୁଁ ଘଡ଼ଘଡ଼ି ବି ପୁରା ମାରୁଚି କାଲି ଦିନ ସାରା କାଲି ରାତି ବିରୁ ବ ସା ରାତିଟା ଆଙ୍କ ବର୍ଷା ଏମିତି ହୋଉଚି ତାପରେ ଆଜି ତାପରେ ଆଜି ରାତି ଚାରିଟାରୁ ସେମତି ସକାଳ ପର୍ଯ୍ୟନ୍ତ ବି ବର୍ଷା ଟିକେ ହୋଉଥୁଲା।
ଆମର ଏପଟେ ବର୍ଷା ଋତୁ ରେ ଆମର ଏପଟେ ବର୍ଷା ଋତୁରେ ମାନେ ବୋହୁତ ଫସଲ ଲାଗୁଚି। ଏବେ ଏ କାକୁଡ଼ି ଉଁ କାକୁଡ଼ି ଜହ୍ନି, ଭେଣ୍ଡି, କଲରା, ଶାଗ ଆଉ ବାଇଗଣ। ଆଉ ମକା। ଏବେ ସବୁ ଲାଗିଛି ଏଇ ଯେହେତୁ ମାନେ ବର୍ଷାଟା ଜୋରେ ହେଇଛି ବାଇଗଣ ଉରା ବହୁତ ପୋ କ ଲାଗି ଯାଇଚି। ତେଣୁକରି ମାନେ ବାଇଗଣ ପୋକ ଛାଡ଼ିବା ପାଇଁ ଆମର ଔଷଧ ପକା ହଉଚି। ଏମିତି ସବୁ ବର୍ଷା ଋତୁରେ ଆମର ଲଗେଇଚୁ ପନିପରିବା।
ସେ ବାଇଗଣ ଏଗିଛ୍ ପନିପରିବାରେ ନାହିଁ ନା ଅଧିକ ପୋକ ଲାଗୁଚି କାହିଁକି ନା କାହିଁକି ନା ଖରା ଯେ ତିକି ଖରା ପାଇବା କ
ବି ଖରା ହୋଉନାହିଁ। ଆଉ ତେଣୁ କରି ବର୍ଷା ପ୍ରବଳ ଯୋଗୁ ଗଛ ସବୁ ପୋକ ଲାଗି ଯାଉଛି। ଆଚ୍ଛା ‌।
ଆଉ ଆପଣଙ୍କ ବାରିଆଡେ କଣ କେଛି କଁ ପନିପରିବା କଁ ଲଗେଇଛନ୍ତି ନା ନଗେଇନାହାନ୍ତି?
ହଁ ବହୁତ ସାରା ଲଗା ହେଇଛି କହିଲି ପା କାକୁଡି, ଭେ ଣ୍ଡି, ଜହ୍ନି, କଲରା ଏଇଆମର ସମସ୍ତେ ପରିବାରରେ ମିଶିକି ଲଗେଇଚୁ ଖାଉଚୁ ହୁଁ ପ୍ଲସ ମାନେ ବିକ୍ରି ବି କରିପାରୁଛୁଁ।
ଅହ।
ଏମତି ଆଉ।
ଅହ ଆଓ ଆ ପଣଙ୍କ ଆଡ଼େ ଆଉ କଣ ମାନେ କେମିତି ପୁ କଣ ବି ଆପଣଙ୍କ ଆଡ଼େ କେମତି କଁ ପୂଜା ପର୍ବ ଆହୁରି କଣ ଅ ଛି ତମ କେମିତି ପାଳନ କରାଯାଏ କଣ?
ବହୁତ ଆସୁଚି ଖୁଦୁରୁକୁୁଣୀ ଆମର ଏପଟେ ଖୁଦୁରୁକୁୁଣିୀ ବହୁତ ବଢିଆ ଭାବରେ ହୁଏ ଏଁ ସମସ୍ ତେ ଯେତିକି ଯୋଉମାନେ ଆମର ଓଷା ମାନେ କରନ୍ତି ଯୋଉ ଝିଅ ମାନେ ଓଷା କରି ସମସ୍ତେ ସେମାନେ ଗୋଟେ ମିଟିଂ ଆମର କରିଥାଉ ମିଟିଂରେ ଚାନ୍ଦା ଆଦାୟ କରିଥାଉ। ଚାନ୍ଦା ଆଦାୟ ପରେ ମେଢ଼ ପାଇଁ ସମସ୍ତେ ପ୍ରସ୍ତୁତି ଥାଆନ୍ତି ମାନେ ମେଢ଼ ପାଇଁ ପଇସା ଦିଆ ହୁଏ ଯୋଉ ଠାକୁର ହୁଅନ୍ତି। ମା ମଙ୍ଗଳା ମା ତାପରେ ଠାକୁର ବନା ହୁଏ ଯୋଉ ଭାଦ୍ରବ ମାସରେ ଏ ଖୁଦୁରୁକୁୁଣି ଓଷା ପଡ଼ିଥାଏ ପାଞ୍ଚ ପାଳି ହେଇଥାଏ। ରବାରେ ମାନେ ପୂଜା ହେଇଥାଏ ମା ମଙ୍ଗଳାଙ୍କର ପୂଜା ରବାରେ ହେଇଥାଏ। ଏ ହେଁ ତାପରେ ସମସ୍ତେ ଏଖାଠି ହେଇଥାଉ ମାନେ ସେ ରବାରେ ପୂର୍ବ ଦିନ ରାତିରୁ ଶନିବାର ଦିନ ସମସ୍ତେ ଆମେ ଏଖାଠି ଫୁଲ ତୋଳିବା ପାଇଁ ଯାଇଥାଉ ଆଉ ସବୁ ଭୋ ଗ ସାମଗ୍ରୀ ସବୁ କିଣାକୁଣି ମାନେ କରିଦେଇଥାଉ ମାନେ ଆମ୍ବ ପତ୍ର ପତାକା ଏସବୁ ବି ଲଗେଇ ଦେଇଥାଉ ତା ପର ଦିନ ସମସ୍ତେ ଏଇ ଯୋଉ ସଖାଳୁ ମାନେ ରବାର ଦିନ ସଖାଳୁ ଫୁଲ ଗୁନ୍ଥିବୁ ମାନେ ମଙ୍ଗଳା ଠାକୁର କଇବେ ବଡ଼ ହାର ତିଆରି ହୁଏ ତାପରେ ଏ ସାରିକି ତାପରେ ମୁଁ ଲିପା ପୋଛା ହେଇଯାଏ ସେ ଯୋଉ ଜାଗା ମା ର ହିବେ ମା ମଙ୍ଗଳା ମା ସେ ଜାଗାରେ ଲିପା ପୋଛା କରି ଚିତା ବି ପକେଇ ଥାଉ। ଚିତା, ମୁରୁଜ ମାନେ ସବୁ ବିଭିନ୍ନ ପ୍ରକାର ଏମିତି ସବୁ ପକେଇଥାଉ। ତାପରେ ସମସ୍ତେ ଆମେ ସାଙ୍ଗ ହେଇ ଗାଧେଇ ଯାଉ ନଦୀ ବା ପୋଖରୀ କି। ପୋଖରୀ କି ଗାଧେଇ ଯାଉ। ପୋଖରୀ ଆମେ ବାଲୁକା ଗୋଟେ ବନା ହେଇଥାଏ ମାଟିରେ ମାଟିରେ ସେ ଯୋଉ ପୋଖରୀରେ ଯୋଉ ମାଟି ଥାଏ ସମସ୍ତେ ବୁଡିକି ବୁଡିକି ଆଣି କି ବାଲୁକା ବାଲୁକା ତିଆରି କରିଥାଉ ବାଲୁକା ପୂଜା କରିଥାଉ ସେଠି ଠି ଅରୁଆ ଚାଉଳ ଭୋଗ ଲାଗିଥାଏ ଅରୁଆ ଚାଉଳ, କଦଳୀ, ସିନ୍ଦୁର ଆଉ ଧୂପ, ଧୂପ ଏସବୁ ଦେଇ କ୍ଷୀର, ଘିଅ ମାନେ ଯାହା ଭୋଗ ଲାଗିବା କଥା ଲାଗି ଥାଏ। ଆଉ ପୂଜା ସାରିକି ଆସିଲା ପରେ ସବୁ ଆମର ଯୋଉଠି ମଙ୍ଗଳା ମା ଥାଆନ୍ତି ସେଠି ମଙ୍ଗଳା ମା ଙ୍କୁ ପୂଜା କରାଯାଏ ପ୍ରଥମେ ଗଙ୍ଗା ଜଳ ଛିଞ୍ଚା ଯାଏ ତାପରେ ଚନ୍ଦନ, ଧୂପ, ଦୀପ, ଫୁଲ ମାନେ ସବୁ ଦିଆହଇଥାଏ ଦେଇ ସାରିଲା ପରେ ମାନେ ଯୋଉ ପଣା ପଞ୍ଚାମ୍ବୃତ କୁହାଯାଏନି କା କୁଡି ଆଉ ସେଉ, ଅଙ୍ଗୁରୁ, ନଡ଼ିଆ ଆଉ ଅରୁଆ ଚାଉଳ, ଗୁଡ଼, ଏଇରା ସବୁ ମାନେ ମାଆଙ୍କୁ ପଣା ଦିଆ ହେଇଥାଏ ମାନେ ଗାଧେଇକି ଆସି ସାରିଲା ପରେ ଯୋଉ ବାରଟା ଗୋଟେ ଟେ ଟାଇମ ରେ ଯୋଉ ପୂଜା ଟା ହୁଏ ସେଇଟାରେ ପଣା ଭୋଗ ଦିଆହେଇଥାଏ ତାପରେ ସନ୍ଧ୍ୟା ଟାଇମ ରେ ସନ୍ଧ୍ୟା ଟାଇମ ରେ ଆମର ଗୋଟେ ନିୟମ ଏପଟେ ଆମର ଅଛି ସନ୍ଧ୍ୟା ବେଳେ ଯୋଉ ଗାଁ ରେ ଯୋଉ ମା ମଙ୍ଗ ମଙ୍ଗଳା ମା ଥିବେ, ଚଣ୍ଡି ଥିବେ ସବୁ ଆମର ସେଇଠି ଯାଆନ୍ତି ମାନେ ଦବା ବନ୍ଦେଇବାକୁ। ସବୁ ଠାକୁରଙ୍କୁ ଆମର ସେଇ ରବିବାର ଦିନ ବନ୍ଧା ହୁଏ ସମସ୍ତେ ଆମେ ସେମାନେ ଭଲ‌ ନୂଆ ଡ୍ରେସ ନୂଆ ମାନେ ବସ୍ତ୍ର ପିନ୍ଧିକି ଆମେ ସମସ୍ତେ ସାଜସଜ୍ୟା ହେଇକି ବି ଯାଉ। ତାପରେ ସେଠି ସାତଟା ସଳିିତାରେ ଏଇ ଝୁଣା ମାନେ ମରାଯାଏ ଠାକୁରଙ୍କ କତିରେ। ସବୁ ଠାକୁରଙ୍କ କତୀରେ ଝୁଣା ଦିଆ ହୁଏ ଝୁଣା ଦେଇ ସାରିଲା ପରେ ସନ୍ଧ୍ୟା ଟାଇମିରେ ଦେଇ ସାରିଲା ପରେ ଭୋଗ ଭୋଗି ବି ଦିଆ ହୁଏ ତାପରେ ଘରକୁ ଆସିଥାଉ। ତାପରେ ନଅଟା ବେଳେ ଘରକୁ ଯାଇଥାଉ, ଇ ସେ ସରି। ଏଇ ନଅଟା ବେଳେ ଠାକୁରଙ୍କ ପାଖକୁ ଯାଇଥାଉ ଠାକୁରଙ୍କ ପାଖରେ ଯୋଉ ଖଇ ଭୋଗଟା ହୁଏ ରାତିରେ ହୁଏ। ବୁଝିଲେ କି। କହି ଭୋଗ ଟା ନଡିଆ କଦଳୀ ସେଉ ଅଙ୍ଗୁର ମାନେ ବିଭିନ୍ନ ପ୍ରକାର ଯିଏ ଯାହା ଫଳ ନେଇପାରିବ ସେଇଠି ବହି ପଢା ହୁଏ, ତାପରେ ଆମର ବି ମାଏ ଠାକ୍ ଠାକୁରଙ୍କ କତିରେ ମାଇକି ବଜା ହୁଏ ମାଇକି ବଜା ସାଜସଜି ବି ଭଲ ରହିଥାଏ। ତାପରେ ଆମେ ବହୁତ ନାଚ ଗୀତ ବି କରୁ। ଆଉ ସେଇଠି ବ ବହି ବୋଲା ହୁଏ। ଏ ଭୋଗ କରାହୁୁଏ ସମସ୍ତଙ୍କୁ ଭୋଗ ଦେଉ। ଏମିତି ଆମର ପୂଜା ଏପଟେ ହୁଏ, ତାପରେ ସରିଲା ପରେ ଯୋଉ ପାଞ୍ଚ ପାଳି ସରିଯାଏ, ଆମର ପଇସା ଆମେ କିଛି ଆଦାୟ କରି ଆମର ଯୋଉ ସାଉଁଟୁ ମାଇକି ଯୋଉ ହେନି କି ସେଟା ଆଣିକି ଆମେ ଠାକୁରଙ୍କୁ ପୁରା ଆମ ଟୋଟାଲି ଗାଁ ସାରା ପ୍ରଶେସନ କରୁ। ଭୋଜି ଭାତ ବି ସାହି ଲୋକଙ୍କୁ ଦେଇଥାଉ, ତାପରେ ଆମର ଖଇ ପୁରା ର ରଖିଥିବୁ ମାସଙ୍କ ସାରା ଖଇ ରଖିଥିବୁ। ଖଇ ପୁରା ବିଞ୍ଚିକି ସମସ୍ତଙ୍କୁ ଖଇ ବି ବାଣ୍ଟୁ ନଡିଆ ବଣ୍ଟା ହୁଏ। ଆମର ଏପଟେ ଏମିତି ହୁଏ।
ହଁ ହଁ, ସେଇଟା ଖୁଦୁରୁକୁଣିଟା ତ ଭାଇଙ୍କ ପାଇଁ କରନ୍ତି।
ଭାଇଙ୍କ ପାଇଁ ଏ ଓଷା ଟା ହୋଇଥାଏ।
ହୁଁ ଭାଇଙ୍କ ପାଇଁ କରାଯାଏ। ବହି ବୋଲା ହେଇ ତ ମଜା ଝିଅ ପିଲାଙ୍କ, ଝିଅ ମାନଙ୍କର ଗୋଟେ ଖୁସି ସେଇଟା ନା।
ହଁ ବହୁତ୍ ଖୁସି।
ହୁଁ ପାଞ୍ଚ ପାଳି କୁ ବି ଶାଢ଼ି ଫାଢି ପିନ୍ଧନ୍ତି ବହୁତ
ବହୁତ ବୋହୁତ ସାରା ମଜାମସ୍ତି ହୁଏ।
ହଁ ଡ୍ୟାନ୍ସ ଫ୍ୟାନସ୍ କରନ୍ତି, ଉଁ ଆମ ଆଡେ ବି ସେମିତି ସେ ଝିଅ ପିଲାମାନେ ଏକାଠି ହେଇକି ସମସ୍ ସେ ରାତିକୁ ରୁ ଉଠିକି ଫୁଲ ଆମ ଆଡେ ବି ସେମିତି ଉଠିକି ରାତିକରୁ ଉଠିକି ଯୋଉ ପିଲା ମାନେ ଫୁଲ ତୋଳିବା ପାଇଁ ଯାଆନ୍ତି। ରାତ୍ ରାତିକରୁ ଉଠିକି ଫୁଲ ତୋଳିବା ପାଇଁ ଆମର ପାଖରେ ସ୍କୁଲ ଅଛି, କଲେଜ ଅଛି, ସେଇଠିକି ଯାଆନ୍ତି। ଫୁଲ ତୋଳିବା ପାଇଁ, ତାପରେ ଫୁଲ ତୋଳିକି ଆସିଲା ପରେ ଏ ଯୋଉ ସମସ୍ତେ ଯାଇକି ସେଇଠି ଏକା ଏକାଠି ହେଇକି ସମସ୍ତେ ଫୁଲ ମାଳ ଗୁନ୍ଥୁ ଗୁନ୍ଥିକି ତାପରେ ଯାଉ ସାଙ୍ଗ ହେଇକି ସମସ୍ତେ ଗାଧେଇ ଆମର ପୋଖରୀ ଯୋଉ ପୋଖରୀ ଅଛି, ସେ ପୋଖରୀକୁ ଯାଉ ଗାଧ ଏମିତି ପାଳନ କରାଯାଉ ଏମିତି ପାଳନ କରାଯାଉ, ହଉ ଆପଣଙ୍କୁ ମୁଁ ଟିକେ ଟିକେ ପରେ କଲ୍ କରୁଚି।
ହଉ ଠିକ୍ ଏ ଧନ୍ୟବାଦ୍।
ହଉ ଥାନେ।